ହ୍ୟାଲୋ।
ହଁ ସୁପ୍ରଭାତ ଆଜ୍ଞା।
ଶୁଭ ସକାଳ ଭାଇ ଜୟ ଜଗନ୍ନାଥ।
ଆଜ୍ଞା ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଆପଣ କେମିତି ଅଛନ୍ତି ଭଲ ଅଛନ୍ତି?
ହଁ ଭାଇ ଭଲ ଚାଲିଛି। ଆପଣ କେମତି
ହଁ ହଁ ପୁରା ଭଲ। ସବୁ ଆରାମସେ ଅଛୁ ଆଜ୍ଞା ଏଇପାଗରେ ତ ଆଉ ସନ୍ଧ୍ୟେ ସନ୍ଧ୍ୟାଟ ପାଗରେ ଆଉ କଣ କରିବା ହଉ?
କେମିତି କଣ ଅଛି ଆପଣଙ୍କ ଆଡେ ପାଗ ଆମ ପଟେ ତ? ଦୁଇ ଦିନ ତିନି ଦିନ ହବ ପ୍ରବଳ ବର୍ଷା।
ଆଜ୍ଞା ଆଜ୍ଞା ସେମିତି ତ ସସ ସାରା ଓଡିଶା ସାରା ଏପଟେ ମଧ୍ୟ ସେମିତି ରାତିରୁ ବର୍ଷା ପଡୁଛି ଦି ତିନି ଦିନ ପୂର୍ବରୁ ଯେ ଲାଗିଛି ଲାଗିଛି ଲାଗିଛି ଏ ପର୍ଯ୍ୟନ୍ତ ଆଜ୍ଞା।
ହୁଁ ହୁଁ ଆପଣ କେମିତି ମାନେ କଣ ଏବେ ସବୁ ଚାଲିଛି କଣ କରୁଛନ୍ତି ଆପଣ?
ଆଜ୍ଞା ବର୍ତ୍ତମାନ ଖାଇ ଖାଇସାରିଲା ପରେ ଅଛି ଏମିତିଆ
ସକାଳେ ଜଳଖିଆ ସରିଗଲାଣି?
ହଁ ଆଜ୍ଞା ସରିଗଲା ସରିଗଲା। ହେଇଥିଲା ସନ୍ତୁଳା ଟିକେ ହେଇଥିଲା ପୁଣି ହୁଁ ପୁରୀ ଉପମା କରିଥିଲେ।
ମାନେ ଆପଣଙ୍କ ଘରେ ରହୁଛନ୍ତି।
ଆଜ୍ଞା ଆଜ୍ଞା ପରିବାର ସହ ପରିବାର ସହ ରହୁଛୁ ଆମେ ହଁ।
ପରିବାର ସହିତ ରହିଲେ ଭାଇ ଟିକେ ଖାଦ୍ୟ ପେୟ ଉପରେ ଟିକେ ବିଶେଷ ଦୃଷ୍ଟି ଦେଇ ହବ ନାଇହିଁ କି? ଆପଣ ଘରେ ରହୁଛନ୍ତି ମାନେ ଆପଣ ତ ସେଇଟା ବୁଝିପାରୁଥିବେ ଆମେ ବାହାରେ ରହୁଛୁ ଆମେ ବି ସେଟା ଭଲ ବୁଝିପାରୁଛୁ ବାହାର ଖାଇବା ଅପେକ୍ଷା ଘର ଖାଇବା। ବହୁତ ଶାନ୍ତି ଦାୟକ ଆଉ ଶରୀର ପାଇଁ ବି ଭଲ ମାନେ ଆପଣ ଘରେ ଯୋଉ ଖାଇବା ଟା ଖାଉଛନ୍ତି ମାନେ ମା ଖାଦ୍ୟ ଅମୃତ ସମାନ କହନ୍ତି। ମା ମାଙ୍କ ହାତ ତିଆରି ଖାଇବାର ମାନେ ସ୍ଵାଦ ଆଉ କୋଉଠି ଦୁନିଆରେ ମିଳିବ ନାହିଁ। ଆପଣଙ୍କ ଭାଗ୍ୟ ଆପଣ ଘରେ ଅଛନ୍ତି ମାଙ୍କ ଖାଇବା ମିଳୁଛି ଆପଣଙ୍କୁ।
ହଁ।
ଓହୋ ଭଲ ତେଲ ମସଲା ଟିକେ କମ୍ ଖାଉଥିବେବି ନିହାତି ଆପଣଙ୍କର ଖାଦ୍ୟରେ ଟିକେ ତେଲ ମସଲାର ପରିମାଣ କମ୍ ରହୁ ଆମେତ ବାହାରେ ରହିବା ଲୋକ ବାହାରେ ଟିକେ ତେଲ ମସଲାର ପରିମାଣ ଅଧିକ ରହୁଚି ଯୋଉଟାକି ଶରୀର ପକ୍ଷେ ବହୁତୁ କ୍ଷତିକାରକ ଆମେ ଜାଣିବା ସତେବି ଆଉ କିଛି ଆମୋ କିଛି କରିହଉନାହିଁ। କାରଣ ବାହାରେ ରହିବା ସମୟ ଅଭାବରୁ ଖାଇବାକୁ ପଡ଼ୁଚି ବାଧ୍ୟ ହୋଇକି ବାହାରେ ଆଉ କେମିତି ଆ ଆପଣଙ୍କର ସକାଳର ଏବେତ ବର୍ଷା ହଉଚି ନିହାତି ଆପଣ ବାହାରକୁ ବାହାରି ପାରୁନଥିବେ ଆଉ ସକାଳେ କେମିତି କଣ ଆପଣଙ୍କର ବ୍ୟାୟାମ କି ଖେଳା ଖେଳି କଣ ଅଭ୍ୟାସ ଆପଣଙ୍କର ଅଛି?
ହଁ ସକାଳେ ଟିକେ ଛାଡ଼ିଥିବାତ ଯାଇଥିଲୁ ବ୍ୟାୟାମ ପାଇଁ ଯାଇଥିଲୁ ଚଲାବୁଲା ଟିକେ କଲୁ ପୁଣି ସବୁ ବ୍ୟାୟାମ ସାରି ପୁଣି ଫେରିଲା ବେଳକୁ ଜଷ୍ଟ ଫେରୁଚୁ ବାକି ଗୋଟେ ଦଶ କୋଡ଼ିଏ ମିଟର ଥିବା ଦୂରରୁ ବର୍ଷା ପଡ଼ିଲା। ତ ପହଞ୍ଚି ଆସିଲୁ ଘରକୁୁ
ପୁନର୍ ବାର ଆପଣ ଓଦା ହେଇକି ପୁଣି ଘରକୁ ଫେରିଲେ?
ହଁ ହଁ ହଁ ଅଳ୍ପ ଅଳ୍ପ ସମୟ ଅଳ୍ପ ସମୟ ପାଇଁ ମତେ ହଁ ପହଞ୍ଚି ଆସିଲୁ ବାକି ସେମିତି।
ଆଉ ଆପଣଙ୍କୁ ବୁଲାବୁଲି ଭଲ ଲାଗେ ବୁଲାବୁଲି କରିବା ପାଇଁ?
ଆଜ୍ଞା ହଁ ବୁଲାବୁଲି ବହୁତ୍ ଭଲ ଲାଗେ ଆଜ୍ଞା କିନ୍ତୁ ଏଇ ପାଗରେ
ନାଇଁ ନାଇଁ ଏଇ ପାଗ କଥା ମୁଁ କହୁନି ମାନେ ଆପଣଙ୍କୁ ମାନେ ସାଧାରଣ ଭାବରେ ଦେଖିବାକୁ ଗଲେ ମାନେ ବହୁତ୍ ଲୋକ ଥାଆନ୍ତି ତା ହଁ ବୁଲାବୁଲି କରିବା ପାଇଁ ବହୁତ୍ ଭଲ ଲାଗେ ମୁଁ ଯେମିତିକିି ମୁଁ ଜଣେ। ସେଇଥିରୁ ମତେ ବୁଲାବୁଲି କରିବା ପାଇଁ ବହୁତ୍ ଭଲ ଲାଗେ। ନୂଆ ନୂଆ ଜାଗା ଦେଖିବାକୁ ନୂଆ ନୂଆ ସଂସ୍କୃତି ବିଷୟରେ ଜାଣିବା ପାଇଁ ଲୋକମାନଙ୍କ ଚାଲିଚଳନ ବିଷୟରେ ଜାଣିବା ପାଇଁ ମତେ ବହୁତ୍ ଭଲ ଲାଗେ। ଆପଣଙ୍କର ସେମିତି କିଛି ମାନେ ଆପଣଙ୍କୁ ଭଲ ଲାଗେକି ବୁଲାବୁଲି ଇଏ ସିଏ?
ବହୁତ୍ ଆଜ୍ଞା ମୋର ସାଙ୍ଗସାଥି ଯେତେ ସବୁ ହବୁ ନା ମୋର ଯେତେବେଳେ ଛୁଟି ହେଇଯିବ ସବୁବେଳେ ସବୁ ବର୍ଷ ଗୋ ନା କିଛି ନା କିଛି ଗୋଟେ ପର୍ଯ୍ୟଟନ ସ୍ଥଳୀକୁ ବୁଲିବା ପାଇଁ ନିମନ୍ତେ ଆମେ ବାହାରିଥାଉ ଆଜ୍ଞା। ଝରଣା ହଉ ଜଳପ୍ରପତ ହଉ କିମନ୍ଦିର ହଉ ଏମିତି ଗୋଟେ ପ୍ରଦର୍ଶନ ଜାଗାକୁ ବୁଲି ଯାଉ ଏକା ସବୁବେଳେ ସବୁ ବର୍ଷ
ତାହେଲେ ଆପଣ ପ ମାନେ ବୁଲାବୁଲି କରନ୍ତି ପ୍ରାୟ?
ଆଜ୍ଞା ଆଜ୍ଞା।
ଖାଲି ବୁଲାବୁଲିନା ତାସହିତ ଭୋଯି ଭାତବି ହୁଏ?
ହଁ ଭୋଜି ଭାତତ ନିହାତି ଆଜ୍ଞା ଶୀତ ଋତୁ ଆସିଲା ତ ଭୋଜି ଭାତ ପୁଣି ବୁଲାବୁଲି ନୂଆ ଜାଗା ପର୍ଯ୍ୟଟନ ସ୍ଥଳୀ କର ନିହାତି ଭୋଜି କରିକି ଦେବୁ।
ସାଙ୍ଗ ମାନଙ୍କ ସହିତ ବୁଲାବୁଲି କରିବାର ମଜା ଗୋଟେ ଅଲଗା।
ହଁ ହଁ ଆପଣତ ଜାଣିଥିବେ ନିହାତି।
ଖୁସି ଆଉ ଏବେ ପାଖାପାଖି ସମୟରେ ଆପଣ କଣ କଣ ଜାଗା ସବୁ ବୁଲିବା ପାଇଁ ଯାଇଚନ୍ତି ଆପଣଙ୍କ ଅନୁଭୂତି ବିଷୟରେ କିଛି ଟିକେ କହି
ହଁ ନିହାତି ୟା ପୂର୍ବରୁ ୟା ଏଇ ମାନେ ଏଇ ବର୍ଷା ଋତୁ ଆସିଆ ପୂର୍ବୁରୁ ଯୋଉ ଶୀତ ଋତୁ ଆସିଥିଲା ସେଇ ଶୀତଋତୁରେ ଆମେ ଦାରିଙ୍ଗ୍ ବାଡି ବୁଲି ଯାଇଥିଲୁ ଆଜ୍ଞା। ଶୁଣିିଛନ୍ତି ନା
ଦାରିଙ୍ଗ୍ ବାଡ଼ି ମୁଁ ନାଁ ତ ଶୁଣିଚି କିନ୍ତୁ କେବେ ସେମିତି ଯିବାର ସୁଯୋଗ ମିଳିନି କିନ୍ତୁ ମୁଁ ଯେତିକି ଜାଣିଚି ଦାରିଙ୍ଗ୍ ବାଡି ଶୀତ ଦିନେ ଟିକେ ଭାରି ବହୁତ୍ ମାନେ ସୁନ୍ଦର ଆଉ ମନୋରମ ଦାରିଙ୍ଗ୍ ବାଡି ଦେଖାଯାଏ ବୋଲି ମୁ
ହଁ ହଁ ଆଜ୍ଞା ଆଜ୍ଞା ଯେତିକି ଶୁଣିଛନ୍ତି
ଆପଣଙ୍କର ଅନୁଭୂତି ଥିଲା କେମ୍ ତି ଗଲେ କଣ ସେଟି ରହିଲେ କି କଣ ଟିକେ ଅନୁଭୂତି ଟିକେ କୁହନ୍ତୁ
ଆଜ୍ଞା ଆଜ୍ଞା ଆପଣ ଯେତିକି ଶୁଣିଛନ୍ତି ଯ ଯଦି ଥରେ ଦେଖିବେ ନା ଆଉ ମୁଁ ଶୁଣିଥିଲି ତାଠାରୁ ବହୁ ବହୁତ୍ କମ୍ ଶୁଣି ଖାଲି ଭାବିବେ ଆପଣ ଥରେ ନିଶ୍ଚିତ ଆସନ୍ତୁ ଆପ୍ ଭଲ୍ ଲାଗିବ ଆମେ ଯାଇଥିଲୁ ଏମ୍ ତି ସାଙ୍ଗ ସାଥି ହେଇକି ବହୁତ୍ ଜଣ ଯାଇଥିଲୁ କିନ୍ତୁ ସେଇଠି ସବୁ ସବୁ ପ୍ରକାର ସୁବିଧା ଅଛି ଆଜ୍ଞା ଆପଣ ଘର ନେଇକି ରହିପାରିବେ ପୁଣି ଛୋଟ ଛୋଟ କୁଡିଆ କରାହେଇଥିବ ସେଇଠି ମଧ୍ୟ ରହି ପାରିବେ। ରହିଲା ପରେ ଆଉ ସଉ ଗାଁ ର ଲୋକକୁ ଯାହାକୁ ମ ଧରିକି ଯିଏକି ବୁଲେଇ ଆସିବ କି କହିବ ସେମାନ୍ ସେତିକି ତାଙ୍କୁ ଧରିବେ ନ ନଚେତ୍ ଆପଣ ମୋବାଇଲ୍ ମଧ୍ୟ ନିଜର ଫୋନ୍ ରେ ମଧ୍ୟ ଆପଣ ଯୋଗାଯୋଗ କରି ମଧ୍ୟ ଯାଇପାରିବେ। ଦୂର ଦୂର ନାଇଁ ଗୋଟେ ସେଇ ସ
ପାଇଁ ସେଠି ଗାଇଡ୍ ର ବ୍ୟବସ୍ଥା ବି ଅଛି।
ହେଇଯାଇଛି ଆଜ୍ଞା ସବୁ ହେଇଯାଇଚି ଆପଣ ଖାଲି ଖୋଜିବାର ପାଇବାର ଅଛି ନିହାତି ଆଜ୍ଞା।
ତ ଆପଣ ଯୋଉ ଯାଇଥିଲେ ଭାଇ ଆପଣ ଯୋଉ ଭାଇ ଆପ୍ ଆପଣ ଯୋଉ ଯାଇଥିଲେ ମାନେ ଆପଣଙ୍କ ଉଁ ଯାତ୍ରା ବିଷୟରେ କିଛି କୁହନ୍ତୁ ମାନେ କେ ମାନେ ଯାଇକି ସେଠି ରହିଥିବେ କି କଣ କେମ୍ ତି କଣ ଆପଣଙ୍କର ଅନୁଭୂତି ଥିଲା ସେଠି ଅନୁଭବ ଟା ଆପଣଙ୍କର ଟିକେ କୁହନ୍ତୁ ମାନେ ଯଦି ମୁଁ ଏବେ ଜଣେ ନୂଆ ବ୍ୟକ୍ତି ମୁଁ କେବେ ଯାଇନି ଆପଣ ମତେ ସେଇ ଜାଗାକୁ କେମ୍ ତି ଆପଣଙ୍କ ଅନୁଭୂତି ଟା ମତେ ଟିକେ ଜଣେଇ ପାରନ୍ତେ ଯଦି ମୋର ବି ସେ ପ୍ରତି ଟିକେ ମାନେ ଆଗ୍ରହ ସୃଷ୍ଟି ହୁଅନ୍ତା।
ଆଜ୍ଞା ଆଜ୍ଞା ନିହାତି ଆମେ ଏମିତି ସାଙ୍ଗସାଥି ହେଇକି ଗୋଟେ ଏ ଇ କରାହେଲା ଯେ କେତିକି ଟଙ୍କା କାଢିବା କଣ କରିକି କେମିତି ଯିବା ବୋଲି କୁହାହେଲା ଆମେ ଦେଇକି ସବୁ ରେଡି ହେଇଗଲୁ ସମସ୍ତେ ପ୍ରସ୍ତୁତ ହେଇକି ପୁଣି ନିଜ ନିଜର ଆମେ ସବୁ ବାଇକ୍ ଯାକରେ ବା ମଟର ଯାନ ଜାକ ଯାଇଥିଲୁ ସବୁ ଯାକ ଗଲା ପରେ ସେଇଠୁ ଜଣେ ଆମ ସାଙ୍ଗ ଜଣେ ଥିଲା ଦାରିଙ୍ଗ୍ ବାତି ର ଆଗା ତାଙ୍କୁ ତାଙ୍କେ କହିଲେ ଆଉ ଆସ ସବୁ ଆଉ ମୁଁ ବୁଝୁଛି ଏଇଠି ରହିବା ଖାଇଆ ଖାଦ୍ୟ ପାନ ସବୁ
ତାହେଲେ ଆପଣଙ୍କ ବନ୍ଧୁ ଆପଣଙ୍କର ସବୁ ବ୍ୟବସ୍ଥା ପ୍ରାୟ କରିଦେଇ
ହଁ। ଏମିତି ନାଇଁ ଯେ ତାଙ୍କ ଘରୁକୁ ଯାଇକି ରହିଆଟା କିନ୍ତୁ ଆମେ ନେ ତାଙ୍କେ ଦେଖେଇଲେ ଏଇଠି ରହିଆ ପାଇଁ ଆପଣ ପାଇଁ ସୁବିଧା।
ନିହାତି, ଜଣେ ବନ୍ଧୁ ଥିବେ ଯଦି, ଆପଣଙ୍କୁ ମାନେ ଜୀବନରେ କିଛି ଜିନିଷ ବହୁତ୍ ସହଜ ଲାଗେ। ଯଦି ବନ୍ଧୁ ଭଲ ହେଇ ମାନେ ବନ୍ଧୁ ମାନେ ହିଁ ତ ଭଲ କିନ୍ତୁ ଉ ଉ ଉ ବନ୍ଧୁର ଅସଲି ଉଁ ଉଁ ପରିଚୟ ଟା ହେଇଥିବା ଦରକାର, ହଁ ତାପରେ, କେମିତି କଣ ଆପଣଙ୍କର ରହିଲା?
ତାପରେ ତାଙ୍କେ, ଆମେ ଯେତେବେଳେ ପହଞ୍ଚିଗଲୁ ତାଙ୍କେ ଆମକୁ ବହୁତ ସୁନ୍ଦର ଭାବରେ ସ୍ଵାଗତ କଲେ, ତାପରେ ପୁଣି, ସନ୍ଧ୍ୟା ସମୟରେ ପହଞ୍ଚିଲୁ ନା ସେଥିପାଇଁ ବୋଲିକି ତାଙ୍କେ, ଗୋଟେ ଛୋଟ ଛୋଟ ଯୋଉ କ୍ୟାମ୍ପିଙ୍ଗ୍ କହନ୍ତି ଯୋଉ ରହିଆ ସ୍ଥଳି ଯାକ, ସେଠିକୁ ନେଇକି ଆମକୁ ରଖିଲେ ଆଉ ସେଇଟା ମତେ ବହୁତ ଅଳ୍ପ୍ ଟଙ୍କାରେ ମିଳିଲା ସେଗୁଡାକ। ଆଉ ତାଙ୍କ, ସେ ସା ଆମ ଆମ ବନ୍ଧୁଙ୍କର ଉ ସମ୍ପର୍କୀୟ ଲୋକ ହିଁ କରି କରିଥିଲେ ତ ସେଗୁଡାକ, ତ ତାଙ୍କ୍ କେ, ଆମକୁ ଗୋଟେ ହଁ ବହୁତ୍ ସୁଲଭ୍ ଦାମରେ ଆମକୁ ଦେଲେ, ଆଉ ରହିଲୁ ସେଇ ରାତ୍ରରେ। ରାତ୍ରରେ ପୁଣି ପାଖାପାଖି ଏରିଆରେ ଯଦି ଯୋଉ ହୁଁ, ସହର, ବଜାର ବୁଲିଗଲୁ ସେଥିରେ। ତାପରେ ଆସିକି ପୁଣି, ରା ରାତ୍ର ଭୋଜନ
କେମିତି କଣ ସହର ଥିଲା? ମାନେ ଆପଣଙ୍କ ହିସାବରେ ସହର ଟା କେମିତି ଥିଲା ତାର ସୁନ୍ଦରତା?
ଆଜ୍ଞା ଆଜ୍ଞା ବହୁତ ସୁନ୍ଦର, କ କଁ କାଇଁ? ବେଶୀ ବି ବଡ ସହର ନୁହଁ କିନ୍ତୁ ଅଳ୍ପ ସମୟ ତମେ ଆପଣ ଯଦି ଯିବେ ଘଣ୍ଟାଟେ ଦି ଘଣ୍ଟା ଭିତ୍ ସେଥିରେ ଆପଣ ସେଇ ପୁରା ସହରକୁ ବୁଲିି ପାରିବେ? ହଁ, ଆଉ ପାଖାପାଖି କି, ପାଖାପାଖି ଏରିଆ ରେ ସବୁ ଆଜ୍ଞା ମାନେ ଯୋଉ ରାତ୍ର ଭୋଜନ ପାଇଁ ବୋଲିକି ଯୋଉ ଜଳଖିଆ ପାଇଁ ନିମନ୍ତେ ଯୋଉ ଯୋଉ ଖାଦ୍ୟ ପ୍ରସ୍ତୁତ ହୁଏ, ସେଇଗୁଡ଼ା ହଉଥିଲା, ନିଜ ଇଛାରେ ଖାଇପାରିବେ ଆପଣ? ଆଉ ଥଣ୍ଡା ସମୟରେ ଯୋଉ, ଉଁ ଦେହକୁ ଗରମ କରିବା ନିମ ଯୋଉ ଖାଦ୍ୟ ପ୍ରସ୍ତୁତ ହୁଏ, ସେଗୁଡାକ ମଧ୍ୟ ମିଳେ। ସବୁ ଯାକ ଖାଇଲେ, ତାପରେ ପୁଣି ରାତିରେ ଆସିକି ସେ ଶୋଇ ସାରିଲା ପରେ, ସକାଳେ ଆମର କାର୍ଯ୍ୟ ହେଲା ଯେ ଆମେ ଯିବା ସେଇ ଜାଗାକୁ, ଆଉ ସେଠି ହିଁ ଭା କଣ ଭଜନ ପ୍ରସ୍ତୁତ କରିବା, ଯାଇକି ପହଞ୍ଚି ଗଲୁ ସେଇ ଜାଗାକୁ, ସେଇଠି ଭୋଜନ ପ୍ରସ୍ତୁତ ସରିଲା ପରେ ଖାଇ ଖାଇ ଖାଇଲୁ ପିଇଲୁ ଗୋଟେ ଜାଗା ଟା ଅଛି, ପାଇନ୍ ବଣ ବୋଲିକି।
ଆଛା, ପୁରା ମାନେ, ତା ମାନେ ପୁରା ପାଇନ୍ ଗଛରେ ପୁରା ଜଙ୍ଗଲ ଟି ହେଇଚି।
ହଁ ଖାଲି ପାଇନ୍ ଗଛ ଲଗା ହେଇଚି, ପୁରା ଭରପୁର୍
ବିକିବ ତାହେଲେ ନିହାତି?
ଆଜ୍ଞା ଆଜ୍ଞା, ସେଠି ସେଠ୍ ଏଠି ଯେତେ ସବୁ, ବାହାରୁ ଆସି, ଦର ପ୍ରଦର୍ଶନ୍ ଆ ଦର୍ଶନ କରିବା ନିମନ୍ତେ ଆସନ୍ତି ଲୋକମାନେ, ସେଠିଁ ପ୍ରାୟ ଲୋକ ଆ ଭୋଜନ ପ୍ରସ୍ତୁତ କରିଥାନ୍ତି ସେଠି।
ଜନଗହଳି ପୂର୍ଣ୍ଣ ସ୍ଥାନ ଅ ଅ କେନ୍ ଉ ତା ସହିତ ଲୋକମାନଙ୍କର ଭୋଜିଭାତ ବି ଆସର ଜମେ ସେ
ହଁ ସେଇଠି ଆଜ୍ଞା ସେଠି ଏକା ଉଁ କଣ ପାଇଁ ନା ସେଠି ପାଣି ମଧ୍ୟ ସୁବିଧା ଅଛି ସବୁ ଯାକ ବସିକି ଖାଇବା ନିମନ୍ତେ ମଧ୍ୟ ସୁବିଧ ସୁବିଧା ଅଛି। ତ ସେଥିପାଇଁ ସେମିତି କି ଆମେ ମଧ୍ଯ ସେଇଟୁ ପ୍ରସ୍ତୁତ କଲୁ ପ୍ରସ୍ତୁତ କଲା ପରେ ଆଉ ଯେ ତିକି ସମୟ ମିଳିଲା ଆମେ ସେତିକି ଭିତରେ ସବୁ ଏ ସବୁ ଜାଗାକୁ ବୁଲି ପାରିଲୁ। ତିନ୍, ପା, ଚାରିଟା ନା କଣ ଜଳପ୍ରପାତ ଯାକ ଦେଖି ଦେଖିପାଇଲୁ। ଆଉ ଗୋଟେ ହିଲିୟୁ ପଏଣ୍ଟ ବୋଲି କହନ୍ତି ଗୋଟେ ସୁନ୍ଦର ଜାଗା ଟା ମାନେ ବଗିଚା ହେଇ ଚି ଫୁଲ, ଫଳ ସବୁ ଯାକ ସେଠି ଲଗା ହେଇଚି ପୁନି ଉଁ ଫଟୋ ଫଟୋ ଉଠେଇବା ନିମନ୍ତେ ବହୁତ୍ ଉଁ ଆଉ ଏମିତି ଜାଗା ଜାଗ କରାହେଇଚି ସବୁ ଜାଗା ବୁଲିକି ଆସିଲୁ ସେମିତି ହେଇକି
ଉଁ ଭଲ ଆପଣ ତା ମାନେ ଆପଣ ଗୋଟେ ଭଲ ଅନୁଭୂତି ନେଇକି ସେଇଠୁ ଫେରିଚନ୍ତି ନା ଆପଣ ଫେରିଲା ବେଳକୁ ଆପଣଙ୍କ ତାହେଲେ ମନ ପୁରା ପ୍ର - ଫୁଲ ହେଇଯାଇଥିବ ଏମିତି ଜାଗାକୁ ଯଦି ଯିବା ଶାନ୍ତ ପରିବେଶ ପ୍ରକୃତି କୋଳରେ ଯଦି କି ଛି ସମୟ ଆମେ ବୁଲି ପଳେଇ ଆସିବା
ଆଜ୍ଞା ଆଜ୍ଞା।
ଆପଣଙ୍କୁ ନିହାତି ଆପଣଙ୍କର ପ୍ରଫୁଲ୍ଲ ହେଇଯାଇଥିବ ମାନେ ଆପଣଙ୍କୁ ବହୁତ ଖୁସି ଲାଗିଥିବ ଯେ ଯାହାହୋଉ ମୁଁ ଗୋଟେ ବଢିଆ ଜାଗାକୁ ଯାଇଥିଲି ବୁଲିକି ଆସିଲି ମନ ଖୁସି ହେଲା ସାଙ୍ଗସାଥି ଥିଲେ ଁ ସାଙ୍ଗସାଥି ମାନଙ୍କର ମଜା ବି ଗୋଟେ ଅଲଗା ଠିକ୍ ଅଛି ଭାଇ ଆଜି ତ ସମୟ ହେଲାଣି ର ଖୁଚି ପୁଣି ଆଉଥରେ କେତବେଳେ ପୁଣି ଆଗକୁ କଥା ହେବା ଆପଣଙ୍କ ସହିତ କଥା ହେଇ ବହୁତ ବଢିଆ ଲାଗିଲା ପୁଣି କଥା ହେବା। ଆପଣଙ୍କ ଦିନଟି ଶୁଭ ସି ହେଉ।
ଆଜ୍ଞା ଆଜ୍ଞା।